ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ମ୍।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଜ୍ଞା।
ଆ ନାଇଁ ଏଇ ବୁଲୁଛି ଆଉ।
ବର୍ଷା ହଉଛି ଆପଣଙ୍କର?
ଆ ନା ବର୍ଷା ଛାଡିଲେଣିି ହଉଥିଲା ଦିନ ସାରା ଆଜି।
ଆଚ୍ଛା କଣ ଖାଇଥିଲେ?
ହୁଁ ମୁ ଆଜି ସେଇ ଭାତ, ମାଛ।
ବଢିଆ ଆଉ ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ମାନେ ବାବା, ମାମା, ଭାଇ, ମୁଁ।
ଆଚ୍ଛା। ଆମ ଘରେ ବାପା, ମା, ମୁଁ ବଡାପା, ବଡ ବଉ। ଭାଇ ଆଉ ପିସି ର ଗୋଟେ ପୁଅ ଆସିକି ରହିକି ପାଠ ପଢିଛନ୍ତି।
ଆଜ୍ଞା।
ଆଉ ଜେଜେ ମା।
ହୁଁ ସମସ୍ତେ ମିଶିକି ଅଛନ୍ତି।
ଆଜ୍ଞା।
ଭଲ।
ଆଉ ଆପଣଙ୍କର ଆପଣ କଣ ପଢାପଢି କରୁଛନ୍ତି ଏବେ ପାଠ?
ମୁଁ ଏବେ ହଁ ଡି ଫାର୍ମ ଚାଲିଛି ସେକେଣ୍ଡ ଇୟର।
ଡି ଫର୍ମା
ଆଜ୍ଞା।
ଆଚ୍ଛା।
ଆପଣଙ୍କ ସରିଲାଣି ନା ଜବ୍ କରିଛନ୍ତି?
ନାଇଁ ଜବ୍ କରୁନି ପାଠ ପଢା ସରିଛି ବି ଏଡ୍ ଦେଇଛି ମାନେ ପିଜି ସ ବିଏଡି ଦେଇଛି ସିଲେକ୍ସନ ଆସିନି ସିଲେକ୍ସନ ଆସିଲେ ପାଠ ପଢିବି ପୁଣି।
ହୁଁ ହୁଁ
ଆଜ୍ଞା ଉଁ ଘରେ ସମସ୍ତଙ୍କ
ଆଜ୍ଞା ସବୁ ଭଲଛି।
ହୁଁ
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନାହାନ୍ତି ଆଉ
ନା ଆଉ କୁଆଡେ ଯାଇନି ଦେଖିବା ଯିବା। ତାରିଣୀ ଘଟଗାଁ ତାରିଣୀ ଯିବା ପାଇଁ
ହୁଁ ମାନେ ଠାକୁରଙ୍କ ପାଖକୁ ଯିବାକୁ ବୁଲିବାକୁ ଭଲ ଲାଗେ ନା ଏମିତି ଝର ଇଏ ଝ
ମନ୍ଦିର ମନ୍ଦିର ଏରିଆ ଟିକେ ଭଲ ଆଜ୍ଞା।
ଆଜ୍ଞା। ଆଉ ଆଗକୁ କଣ ମାନେ ଏ ଆମ ଘରେ ପାଖରେ ଏଇ ପାଖକୁ ମହାବିନାୟକ।
ଆଜ୍ଞା
ଏଇ ମହାବିନାୟ ମନ୍ଦିର ଆଉ ଏପଟେ ବାଲଚନ୍ଦ୍ରପୁର ଯୋଉ ଗୁମ୍ଫା ଅଛି
ଆଚ୍ଛା ଓଳା ଶୁଣି
ଉଳା ଶୁଣି ଆଜ୍ଞା
ଆଚ୍ଛା ଆଚ୍ଛା ହୁଁଁ
ଆପଣଙ୍କର ଜୀବନର ଲକ୍ଷ୍ୟ କଣ କଣ ହେବେ ମାନେ କଣ କରିବେ ଭବିଷ୍ୟତରେ
ସେ କଣ ସେମିତ ଗଭର୍ଣ୍ଣମେଣ୍ଟ ଜବ ପାଇଁ ପ୍ରିପେୟାର ହଉଥିଲି ଏ ତ ହେଲାନି ଯେ ତୁ ଆଉ ଟ୍ରାଏ ବି କରୁଛି ସେମିତି ତାପରେ ଡି ଫାରମା କରି ତାପରେ ମେଡିକାଲରେ ଗୋଟେ କୋଉଠି ରହିବ ଜବ୍ କରି ପଇସା ଇନକମ୍ କରି ଆଉ ହଉନି ତ ଗଭର୍ଣ୍ଣମେଣ୍ଟ ଜବ୍
ହୁଁ
ବହୁତ କଷ୍ଟ ହଉଛି।
ଗଭର୍ଣ୍ଣମେଣ୍ଟ ଜବ କଲେ ହବ ଟିକେ କିନ୍ତୁ
ଟାଇମ୍ ଲାଗିବ ହଁ ହୁଁ ଆପଣ ତାହେଲେ ଟିଚର ହେବେ ଆଉ
ଆଚ୍ଛା ହଁ ଆପଣ କେମିତି ଜାଣିଲେ।
ଆଜ୍ଞା
ଆଚ୍ଛା ବି ଏଡ୍ କରିବି ବୋଲି କହିଲେ
ହଁ ହଁ ହ ପିଜି ବି ଡି କରିଛନ୍ତି
କରିନି କରିବିି ଲେଖ ଆ ଆଜ୍ଞା ବି ଏଡ଼୍ କରିବି କରିନି ଏ ଯାଇ
ଓ -ହୋ- ହୋ ଆଉ କହିକି ବି ହେଇଯିବ ହେଇଯିବ ଠାକୁରଙ୍କ ଇଛାରୁ
ଯାହା ହଉ ତୁଣ୍ଡ ସୁତୁଣ୍ଡ ହଉ
ହୁଁ ହ ନିଶ୍ଚିନ୍ତ ହେଇଯିବ କଣ
ଲେକ୍ଚର ହବାର ଇଚ୍ଛା ଅଛି ଯଦି ଲେକ୍ଚର ନ ହେଇ ଟିଚର ବି ହେଇଗଲେ ବହୁତ ଭଲ
ହୁଁ- ହଁ ହାଇ ସ୍କୁଲ ଟିଚର ଭଲ ର
ହ। ହୁଁ। ସେ ହେଇଯାଉ ହେଇ ହେଇଗଲେ ବହୁତ ବଢିଆ ଆଜ୍ଞା। ବାପା ଚାଷ କରନ୍ତି।
ଓହୋ ଭାଇ ବଡ ନା ସାନ
ନା ଭାଇ ବଡ ଭାଇ ବଡ ଭାଇ ଏବେ ଅ ଜବ କରୁଛି ପାଠ ପଢୁଛି ଆଉ
ଭଲ ପଢ
ହଁ। ଆଉ ସନ୍ଧ୍ୟା ବେଳେ କିଛି ଆଜ୍ଞା ବହୁତ ଭଲ ଅଛନ୍ତି।
ହୁଁ
ମୁଁ କହିଲି ସନ୍ଧ୍ୟାବେଳେ କିଛି ଖାଆନ୍ତି ନା ଖାଆନ୍ତିନି।
ନାଇଁ ସେମିତି କିଛିଏ ବେଳେ ବେଳେ ତେଲ ଜିନିଷ ତ ବାହାରୁ ଖାଇବାକୁ ଇଚ୍ଛା ହୁଏନି।
ଖାନ୍ତିନି।
ନାଇଁ ତେଲ ଜିନିଷ ମଧ୍ୟ ଏତେ ପସନ୍ଦ ନୁହେଁ ତ ବରା ଫରା ଏମିତି ବେଳେ ବେଳେ ମଝିରେ ସ ତଥାବି ଥରେ ଦିଇ ଥରେ ଏମିତି ହେଉ ଆଉ
ବାହାର ଜିନିଷ ଖାଇବା କୁ ଭଲ ଲାଗେନି
ନା- ନା
ଯା ହଉ, ଭଲ ଲାଗିଲା ଶୁଣିକି ଆଇଁଷ ଆଇଁଷ ଖାଇବାକୁ ପସନ୍ଦ କରନ୍ତି ନା ଏତେ ଖାଇବାକୁ ଭଲ ପାଆନ୍ତିନି।
ପସନ୍ଦ ନାହିଁ ଖାଏ ଏବେ ମୁଁ ଛାଡ଼ି ଦେଇଥିଲି ବର୍ଷେ ଟୋଟାଲି ପୁରା ଛାଡ଼ି ଦେଇଥିଲି। ଏ ତାପରେ ନି ନି -ପେନ୍ ହେଲା ବାହାରେ ରହୁଥିଲି କଟକରେ ହଷ୍ଟେଲରେ ରହିଲେ ସମସ୍ତେ ଖାଇଲେ ମୁଁ ଏକା ରହିଲି ସେମିତି ବର୍ଷେ
ଆଜ୍ଞା।
ଆ ତାପରେ ସା ନି -ପେନ୍ ହେରିକା ହେଲା ଭାଇ ବଡ ଭାଇ ଯିଏ ସିଏ କହିଲ ତ ଖା ନହେଲେ ପୁଣି ଡକ୍ଟର ପାଖକୁ ଖୋଜିବାକୁ ପଡିବ। ଏ ଅଣ୍ଡା ବେଳେ ବେଳେ ଖାଏ।
ଆପଣ ଡରି କିଖାଇଦେଲେ
ହଁ ଦହି ଖାଇବା ସେ ଚାଲି ହେଲନି ପା ଟୋଟାଳି ଗୋଡ ଲଗେଇ ହେଲାନି। ମେଡିସିନ ଆଣି ଖାଇଲି ତା ନାଇଁଜରି କିଛି ନାଇଁ ମାନେ କଣ କହିଲେ ସେତେବେଳେ ହିଁ ମୁଁ ମାନେ ଟୋଟାଲି ପୁରା ଠାକୁରଙ୍କ ଏରି ଥିଲି ସବୁ ଏକାଦଶୀ ଏରିକା ବି ସବୁ କରିୁଥିଲି ଉପାସ ବହୁତ କରେ। ବାହାରେ ସେଦିନ। ମାନେ ଆଉ ଇଣ୍ଟଷ୍ଟ ଆଗରୁ ମାନେ ତା ପୂର୍ବରୁ ଯେମିତି ଖାଇବାକୁ ଇଚ୍ଛା ହଉଥିଲା ଆଉ ସେମତି ଇଚ୍ଛା ନାହିଁ ଆଉ
ନାଇଁ ଏକାଦଶୀଟା ସ୍ତ୍ରୀ ଲୋକ କରନ୍ତି।
ନାଇଁ ସ୍ତ୍ରୀ ଲ ନାଇଁ ସମସ୍ତେ କର ଚନ୍ତି ବଏଜ ବଏଜ ବି କରନ୍ତି ଯେ, ନା -ନା ଆକ୍ଚୁଆଲି ସେଇଟା ମ୍ୟାରେଜ ପରେ କରନ୍ତି।
ସେଇପାଇଁ ମୁଁ କହିଲି ସ୍ତ୍ରୀ ଲୋକ ମାନଙ୍କୁ ତ ଦେଖିଛି ବାହଲା ବେଦୀରେ କଣ ଗୋଟେ ଉ ଅ କୁହନ୍ତି କି ମାନେ ଶପଥ ନିଅନ୍ତି କି ଉଁ ମଲା ଯାଏ ମାନେ ତାଙ୍କ ସ୍ଵାମୀଙ୍କ ପାଇଁ ସେ ଏକାଦଶୀ କରିବି। ସେଇଟା ଉ ସେଇଥିଲାଗୀ ହିଁ କରନ୍ତୁ ଓ ଆପଣଙ୍କ ଟିକେ
ନା ମୁଁ ଜଣଙ୍କୁ ପଚାରିଥିଲି କରିବା କଥା ସେଏ କହିଲେ ଜଣୁ ଏଇ ଆଶ୍ରମରେ ଜଣେ ପଚାରୁଥିଲି ସେ କହିଲେ ଜଣେ ତୁଳସୀ ମାଳ ପକେଇକି କରିଥିଲେ କାଲି ଆଉ କିଛି ନାହିଁ
ଆଚ୍ଛା ଆପଣ ତୁଳସୀ ମେଳା ଏବେ ବି ପକେଇଛନ୍ତି ନା ଆଇଁଷ ଖାଉଛନ୍ତି ପକେଇନାହିଁ
ହଁ ନା ନାଇମ ସେଗୁଡ଼ା ଆଉ ପକଉନି କିଛି କରୁନି ମୁଁ ଯେହେତୁ ଆଇଁଷ ଖାଇଲି ଆଉ ସେ ଭିତରେ ଟୋଟାଲ ଏବେ କିଛି ଟୋଟାଲ ବନ୍ଦ କରିଦେଇଛି ଆଇଁଷ ତ ଖାଇବି ଆଉ ସେଗୁଡା କରିକି ଲାଭ କଣ ଅଛି
ହଁ ନାଇଁ ନାଇଁ ଜଣଙ୍କର ଜଣ ଜଣଙ୍କର ଏମିତି ହୁଏ ଅ ମାନେ ଭ ହେ ବଡିରେ ବହୁତ କିଛି ଡ ଚେଞ୍ଜ ହେଇଯାଏ ବ ବଡି ସାଙ୍ଗେ ସାଙ୍ଗେ ରିଆକ୍ଟ କରିଦିଏ ମୁଣ୍ଡ ବୁଲେଇବା ଦେହ ହାତେ ବହୁତ ମାନେ ଜଏଣ୍ଟ ଉ -ପେନ୍ ହବା ଅ ମାନେ ବହୁତ ଅଳସ ଅଳସ ଲାଗିବ ସବୁବେଳେ ନିଦ ଲାଗିବା ଏଗୁଡ଼ା ସବୁ ହବ।
ସେଇ ଟାଇମରେ ପୁରା ବହୁତ ଆକ୍ଟିଭ ଲାଗିବ ମୁଁ ଯେତେବେଳେ ଥିଲି ବର୍ଷେ ଟୋଟାଲି ପୁରା ଇଏରେ ଥିଲି ବହୁତ ଆକ୍ଟିଭ ଥିଲି। ଝଡି ଯାଇଥିଲି ପତଳା ହେଇଯାଇଥିଲି ତା ପ ତାପରେ ବି ମାନେ ବହୁତ ଆ କ୍ଟିଭ ଲାଗୁଥିଲା ସେତେବେଳେ।
ତାହେଲେ ଏବେ କହୁଛନ୍ତି ଆପଣଙ୍କର ଅସୁବିଧା ହଉଛି ନା କଣ?
ଅସୁବିଧା ନାହିଁ ଏ ସେମତି ଆକ୍ଟିଭ୍ ମାନେ ଆଗରୁ ଯେମିତି ଥିଲା ଏବେ ସେମିତି ଫିଲ୍ ଲାଗୁନି ଆଉ।
ଆଚ୍ଛା। ମୁଁ ବି ବର୍ଷା ହବ ଛାଡିଥିଲି ମୋର ଏମିତି ସବୁ ମୁଁ ବି ହଷ୍ଟେଲରେ ରହୁଥିଲି ମୋର ବ୍ଲଡ ଡେଫିସିଏନ୍ସି ହେଇଗଲା ହିମୋଗ୍ଲୋବନ୍ କମିଗଲା ଘର ଲୋକ ସବୁ ପାଟିକଲେ ମୁଁ ଖାଇଦେଲି।
ହଁ।
ମୁଁ ଏଇ ମାସ ଦି ମାସ ହବ ଖାଇଛି ଆଇଁଷ। ନହଲେ ତା ପୂର୍ବରୁ ଏଇ ଶ୍ରାବଣରୁ ଛାଡ଼ିଥିଲି। ଶ୍ରାବଣରୁୁ ଛାଡିଥିଲି ଅଫ୍ ଟୁ ଫେବୃଆରୀ ମାର୍ଚ୍ଚ ମାର୍ଚ୍ଚ ପର୍ଯ୍ୟନ୍ତ ଛାଡିଥିଲି ଫେବୃୟାରୀ ପର୍ଯ୍ୟନ୍ତ ଛାଡିଥିଲି।
ନା ଆଇରନ୍ ଡେଫିସିଏନ୍ସି ହେଲେ ଶାଗ ଅଧିକା ଖାଆନ୍ତି।
ଶାଗ ହଷ୍ଟେଲରେ ରହୁଥିଲି ନା ଶାଗ କୋଉଠି ଖାଇବି କଣ କଞ୍ଚା ଶାଗ ଆଣିି ଚୋବେଇବି।
କିଛି ହିଁ ମିଳେ ନା ଖାଇବା ପାଇଁ ଏକୁଟିଆ ଆଣି କେତେ ବାହାରକୁ ଖାଇବ।
ଖାଇ ହୁଏ ନା ତାପରେ ଦେହ ଖରାପ ହେଲା ବାରମ୍ବାର ଜର ଥଣ୍ଡା ହୁଏ।
ହ
ମୁ କହିଲି ଦିଅ ଛାଡ ଖାଇଦବା ଭଲ। ତାପରେ ମୁଁ ସୋୟାବିନ୍ ଖାଏନା। କ୍ଷୀର ଜାତୀୟ ଜିନିଷ ଗୁଡା କିଛି ଖାଏନା। ଆଉ ମୋ ବଡିରେ ପ୍ରୋଟିନ ସଟେଜ୍ ହେଲା।
ହୁଁ।
ଆଉ ବଡି ପୁଣି ତାକୁ ଯାହାବି ହେଲେ ପ୍ରୋଟିନ ଦରକାର ନା।
ହଁ।
ତ ସାଙ୍ଗେ ସାଙ୍ଗେ ଦିଆକ କଲା ଆଉ। ତାପରେ ମୁଁ ସୋଦା ଖାଇଲି ଘରେ ସମସ୍ତଙ୍କ ଠାରୁ। ଏମିତି ଖାଇଲି ଆଉ।
ଭଲ ଖାଇଛ ଖାଆନ୍ତୁ। ଏବେ ମାନେ ଇଛାଟା ଯେତେବେଳେ ପୁରା ଉଁ ମ୍
ଭାରି ଅସୁବିଧା ହୁଏ ହଷ୍ଟେଲରେ। ହଷ୍ଟେଲରେ ସେଇଠି ସବୁ ଆଇଁଷ ଫାଇଁଷ ସବୁ ଖାଉଥିବେ ଆଇଁଷ ନ ଖାଇଲେ ଗନ୍ଧେଇବ ଜିନିଷ ଗୁଡା ପୁଣି ମାଛ ମତେ ଏକ ରେ ପସନ୍ଦ ନୁହେଁ। ସେ ସେ ଯୋଉ ମାଛ ଯୋଉ ଧୋଇକି ସେ ଏରିଆ ଟା ପୁରା ଗନ୍ଧଉଥିବ ଆଇଁସିଣିଆ ଆଇଁସିଣିଆ।
ହୁଁ।
ଇଙ୍କି ପ୍ଲେଟ୍ ଧରିକି ନେଇକି ଆସିବୁ ଖାଇବା। ଭାରି ଅବାଗିଆ ଲାଗେ ଖାଇବା ପାଇଁ। ଏଇଆ ଆଉ।
ହଁ।
ଆପଣ ମାଛ ଫାଛ ଖାଆନ୍ତି ନା?
ହଁ ମାଛ ଖାଏ ଏବେ ଖାଉଛି।
ହୁଁ। ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ଅ ମୁଁ ରହୁଛି।